ହ୍ୟାଲୋ ମ୍ୟାଡ଼ାମ ପ୍ରଣାମ।
ପ୍ରଣାମ ଆଉ କେମିତି ଅଛନ୍ତି?
ହଁ ଭଲ ଅଛି ଆ। ମୁଁ ବହୁତୁ ଭଲ ଅଛି ହଁ ଭଲ ଅ। ସେଇ ବାରିରେ ଟିକେ ବୁଲାବୁଲି କରୁଥିଲି।
ସାବୁ କଣ କରୁଚନ୍ତି?
ମୁଁ ଭଲ ଅଛି ଆଜି ରବିବାର ଛୁଆ ମାନେ ସବୁ ଟିକେ ଏଇ ଗାଧେଇ ଗାଧେଇକି ଖାଇକି ବସିକି ଚେସ୍ ଖେଳୁଛନ୍ତି ଆଉ।
ଭଲ ଆଉ ଯାହା ହଉ, ଆଉ? ତମର ସବୁ କଣ ଆଉ ସବୁ ଆଜି ତ ଇଏ ଉଁ ରଜ ପରେ ତ ସମସ୍ତିଙ୍କର ଉୁଁ ବାଡିରେ ସବୁ ଫସଲ ହେଇଥିବ, ତୁମ ବାଡିରେ ସବୁ କଣ କଣ ଫସଲ ଲଗେଇଛ?
ହଁ ମୁଁ ବା ଏଈ ସେ ବାରିରେ ଟିକେ ବୁଲାବୁଲି କରୁଥିଲି। କଣ ଏଇ ରଜ ତ ଥିଲା ହଁ ସେ ଘାସ ଫାସ ସବୁ ବାଛୁଚନ୍ତି ସବୁ ଭେଣ୍ଡି, ଜହ୍ନି, କାକୁଡି କଲରା ସବୁ ନଗେଇଚନ୍ତି ବାଡି ରେ। ଆଉ ଆମ ଶାଶୁ ସବୁ ବସିକି ଘାସ ସେଥିରେ ସବୁ ମାଡି ଯାଇଛି ଟିକି ଟିକି ଦୁବ ଘାସରା ସେଇଟା ସବୁ ବାଛୁଚନ୍ତି ଗଛ ମୂଳରେ ଟିକେ ଏ ସାର ଫାର ଦଉଚନ୍ତି
ସାର ଆଉ କାଇଁ ଦଉଚନ୍ତି ମ? ଖତ ତ ଦେଇଦିଅନ୍ତେ ଯୋଉ ଗାଈ ଅଛି ତ ଆପଣଙ୍କର? ଆଉ ସେ ଗାଈ ଅଛନ୍ତି ଗାଈ ଖତ ଦେଇ ଦିଅନ୍ତ ନା ଆଉ ସା ସାର ମସଲା ଆଉ ଦଉଚନ୍ତି ଗଛରେ।
ନା ଛେଳି ନଣ୍ଡି ବି ରଖିଥିଲେ ସେଇଟା ସବୁ ଗୁଣ୍ଡ କରିଦେଇଥିଲେ ତା ଦେହରେ ଦିଟା ଏଇ ଇଏ
ହଁ ସେଇ ଘରେ ଘରେ ପ୍ରାକୃତିକ ପଦ୍ଧତିରେ ଯଦି ଆମେ ଖ ଖତ ତିଆରି କରିକିରି ଆମେ ଯୋଉ ଗଛ ନଗଉଚୁ ବା ବୃକ୍ଷ ରୋପଣ କରୁଚେ ତା ଦେହରେ ଆମେ ଦବା ତାହେଲେ ସେ ଗ ଗଛ ବହୁତ୍ ଉର୍ବରିଆ ଆଉ ଘନ ଝଙ୍କାଳିଆ ଆଉ ଭଲ ଫଳ ବି ଦବ। ଆଉ ସେଇଗୁରା ସବୁ ସାର ମସଲା ଗୁଡାକରେ କଣ ଅଛି।
କୋଉ ତିକିଆ କୋଉ ତିକିଆ ହେଇଚି ଯେମିତି ତଥାପି ସେ କଉତିକିଆ କଉ ତିକିଆ ହେଇଛି ଆ ଆଉ ଜହ୍ନିଗଛ
ସାର ମସଲା ଦଉଥିବ ଗଛ ରେ ଭିଟାମିନ ସରିଗ ଭିଟାମିିନ୍ କିଛି ନଥିବ ସେ ପନିପରିବାରେ ସେଥିରେ କିଛି ବଳ ନାଇଁ ତ ସେ ଯୋଉ
ଆମ ଘରେ ବାରିରେ ଯେମିତି ଗୋ ସେ ଫସଲ ହେଇଥିବ ଆସୁଥିବ ତୋଳିକି ନେଇଯିବ ପୋଡି ଦେଇକି ତାକୁ ଝୋଳ କରିକି ଖାଇବୁ ପଖାଳରେ କେତେ ମନଶାନ୍ତି ଆଁ
କସି ଦେଲେ ଲେଖା ଭା ପଖାଳ ଖାଇଦବ ଆଉ
ହଁ ଆମର ଏଇରା ସବୁ ତୋଳି ତାଳିକି ନେଇଗଲେ ସେ ଗଣ୍ଡେଇ କି ଦିଗଣ୍ଡା ବାହାରିବ ତାକୁ ତୁଣ ମୁଣ କରିଦିଅନ୍ତି ଆମ ଶାଶୁମା ବି ଭଲ ପାଆନ୍ତି। ଖାଇବା ପାଇଁ ହଁ ଆମର ମଞ୍ଜା ସେ ସାରୁ ଆଳୁ ସବୁ ପଟେଇକି ଘାଣ୍ଟି ଘୁଣ୍ଟିିକି ଗୋଟେ ତିଣ କରିଦିଅନ୍ତି। ଆଉ ଭେଣ୍ଡି ଗୋଟେ ନେଇଯିବ ପୋଡି ଦବ ପଖାଳ ର
ସେସବୁ ତ ଖାଇଲେ ଭଲ ଭିଟାମିନ୍ ଆଉ ଆଉ ସବୁ ଦରକାର ନାହିଁ ତ? ଏଇ ଯୋଉ ହଲିସ୍କ ବିସ୍କୁଟ ଏ ସବୁ ଖାଉଛନ୍ତି ସବୁ ବଜାରରୁ ସବୁ କିଣିକିରି ତେଲ ମସଲା ଜିନିଷ ଏଇ ସବୁ ଠାରୁ ତ ଘ ବାରି ର ପରିବା ଭଲ।
ହଁ ଆମ ବାଡିରେ ସବୁ ଭେଣ୍ଡି ଜହ୍ନି କାକୁଡି ନଗେଇ ଦେଇଚି। ସବୁ ରଜ ଥିଲା ପନ୍ଦର ଦିନି ଆଗକୁ। ହୁଁ ଦିନରେ ପାଣି ଫାଣି ଦେଇିଥିନୁ। । ଏବେ ଟିକେ ଏଇ ଗଛ ସବୁ କଷି ଆଇଲାଣି ଘାସ ଫାସ ମାଡି ଯାଇଛି। ସେ ପୋକ ଫୋକ ଗଛରେ ସବୁ କଣ ଚଢିଗଲାଣି। ତାକୁ ଆମ ବୋଉ ବାଛି ଦଉଛନ୍ତି ମୁଁ ଆସିଥିଲି ବାଡିଆଡେ ଟିକେ ଦେଖିଲି। ଗଛ ଟା ଭଲ କୋଉତିକିଆ କୋଉତିକିଆ ହେଇଛି।
ଲିମ୍ବ ଗଛ ଥିବ ପାଖରେ ଲିମ୍ବ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରିଦବ ଗାଈ ମୁତ ମିଶେଇକି ଛାଟିଦବ ସବୁ ପୋ କ ମରିଯିବେ ଆଉ।
ହୁଁ ହଁ ସେଇଆ କରିବା ଆଉ ଖତ ଫତ ବି ଦିଆ ହେଇଥିଲା। ହଁ ଗାଈ ଗୋବର ଆମର ଖତ ସବୁବେଳେ ଆମ ଧାନ ବିଲରେ। ଏଇ ଯୋଉ ଗଛ ପଛ ହେଲେ ଏଇ ସବୁ ନ ନଗେଇଛୁ ସୁଜୁନା ଗଛ। ସେ ଗଛ ମୂଳରେ ସବୁ ଦିଆଯାଉଛି ପାଉଁଶ ବି ଛିଞ୍ଚିଦବ ପୋକ ମୋକ ହେଲେ। ସବୁ ପାଉଁଶ ଯଦି ଛିଞ୍ଚିଦବ ସେ ଗଛରେ ବି ଏତେ ପୋକ ହବନି।
ଆଉ ସବୁ ଆପଣ ଚୁଲିରେ ରୋଷେଇ କରିଥିବେ ଆଉ।
ହଁ ଆମର ଚୁଲିରେ ରୋଷେଇ ଏ ଗାଈ ଗୋରୁ ଅଛନ୍ତି ଗୁଣ୍ଡା ପକେଇ ଦଉଚୁ। ।
ଆଜିକାଲି ଆଉ ବୋହୂ ଆଉ ସବୁ ଚୁଲିରେ ରୋଷେଇ କରିପାରୁନାହାନ୍ତି ଚୁଲି ଲଗେଇ ଆସୁନି। ଯାହା ହଉ ଆଜିକା ଦୁନିଆରେ ସବୁ ଏସବୁ ବି ରଖି
ନା ଆମର ଏଇ ଝାଟି ଝୋଟା ପକେଇକି ଚୁଲି ନଗେଇ ଦଉ। ଘଷିକ୍ ଅଛି ଗୁଣ୍ଡା ଅଛି। ଏ ମୁଁ ଏଣେ ନେଖା ମୁଁ ମଇଁ ଦେଲେ ସେ ଭାତ ଡାଲି ହେଇଯାଉଛି ଆଉ। ଆଉ ତମର କଣ ଚୁଲିରେ ନା କୋଉଥିରେ ରୋଷେଇ କରିବ।
ସେଇ ଆମର ବି ସେମିତି ସବୁ ଚୁଲିରେ ସବୁ ରୋଷେଇ। ଏ ରାତିରୁ ସକାଳ ଆଉ ଚୁଲି ଗରମ ଭାଙ୍ଗୁନି। ତା ଦେହରେ ତା ଦେହରେ ରୋଷେଇ ବାସ ଚାଲିଛି। ।
ଆଉ ଗୋଟେ ଯୋଉ ମଞ୍ଜା ତରକାରୀ। ସେଟା ଆଉ ଅଛି ସେ ବା କୁଆଡେ ଗଲାଣି।
ଆଉ ମଞ୍ଜା ତରକାରୀ ବଢିଆ ଲାଗିବ ନା ଖାଲି ତାକୁ ଟିକେ ଖାଲି ଲତ ଲତିଆ କରିଦେଲେ ତ ପେଟ ପୁରିଯିବ ଖାଇଲେ ଆଉ ତମ ଆଡେ ସବୁ ଅଛି।
ଦୁ ଆଳୁ। ହଁ ଆମର ବି ମଜା ବାରିରେ କଦଳୀ ବି ଅଛି। ଛ ହଁ ଆମ ବାଡିରେ କଦଳୀ ଗଛ। ଚାରି ପାଞ୍ଚ ଟା ହେଇଛି ହଁ ଆଉ । ।
ସେଇ କଦଳୀରେ ଭିଟାମିିନ ଯୋଉଥିରେ ସାର ମସଲା ଏଇ ସବୁ ଦିଆ ନ ଯାଇଥିବ ସେଇ ସବୁ ଥରେ ଭିଟାମିନ ଭରି
ନାଇଁ ଆମର ଗୋରୁ ଗାଈ ଅଛନ୍ତି ଛେଳି ଅଛି ତାଙ୍କରି ଖତ ସବୁ ହଁ ରଖିକି ସବୁ ଏଇ ଖରା ଦିନରେ ଟିକେ ବାହାଘ କରି ସବୁ ଚୁନା କରିଦେଇଥିଲେ ଛେଳି ନଣ୍ଡି ଖଣ୍ଡେ ସେଇଗୁଡା ସବୁ ତାଙ୍କ ଗଛ ମୂଳରେ ଦେଇ ଦଉଛନ୍ତି। ଆଉ ଗଛ ରା ବି ସେମିତି ହେଇଛି। ଏଇ ପାଣି ଫାଣି ଖରା ଦିନରେ ଭାରି ବୋହିକି ଦେଇଛୁ। ଆଉ ପାଣି ଟିଉବଲ ମାରି ମାରି କୂଅରୁ ପାଣି କାଢି କାଢିକା ସେ ଗଛରେ ଯେତେ ପାଣି ଦେଇଛୁ। ଏଇ ବର୍ଷା ହେଲା ଠାରୁ ଗଛ ଟିକେ କୋଉତିିକିଆ କୋଉତିକିଆ ଦେଖାଗଲାଣି। ସବୁ ମୁର୍କୁଡିଆ ମୁର୍କୁଡିଆ ହେଇଯାଇଥିଲା। ଆଉ ତମର ସବୁ ବାଡିରେ ସବୁ ଗଛ ପତର ନଗେଇଛ ନା ନାଇଁ। ହ୍ୟାଲୋ।
ଆମର ସବୁ ପନିପରିବା ହେଲେ ଆମର ସବୁ ଵିଲ ରେ ଚାଷ ହୁଏ, ଆମର ସେଇ।
ନାଇଁ ଆମ ଏଇ ଆମ ଏଇ ବାଇରେ ନଗେଇ ଦେଇଛୁ। ଆମ ବାଇରେ ଏଇ ଗୋଟେ ଗୋଟାଏ ଆମ ବୋଉ ଅଛନ୍ତି ଘୁଷୁର ମୁସୁରି କି ସେ ବଢିଆ ବାଗରେ ସେ ଗଛର ଯତ୍ନ ନଉଛନ୍ତି। ଆଉ ସେ ବୁଢୀ ହେଇଗଲେଣି ସିନା ହେଲେ ତାଙ୍କ ଗଛପ୍ରତି ଭାରି ଭଲ। କୋଉଠି ଗୋଟେ ଫୁଲ ଗଛ କୋଉଠି ଗୋଟେ ଆମ୍ବ ଗଛ, ପଣସ ଗଛ, ଯୋଉଠୁ ଯାହା ପାଆନ୍ତି ଆଣିକି ପୋତି ଦିଅନ୍ତି। ତାଙ୍କ ହାତରେ ବି ଗଛ ଭଲ ହୁଏ।
ଆଉ ଆପଣ ସେଇ ସବୁ ପ୍ରାକୃତିକ ଫଳ ଆଉ ପନି ପରିବା ଖାଇକିରି ସ ଭଲ ସବଳିଆ ହେଇଥିବେ ଆଉ।
ହଁ, ହେଇଭଳିଆ ଆଉ ପାଖରେ ଆମର ଏଇ ଗାଁ ଗହଳିରେ ଗୋଟେ ବଜାର ଅଛି। ହେଇ ବଜାରକୁ ଗଲେ ହେଇ ଆଉ ଟିକେ କଣ ଭଲ ନାଗିଲେ ଆଣନ୍ତି ନହେଲେ ନାଇଁ ଆମ ବାଇରେ ଯାହା ହୁଏ ଆମେ ସେଇଥିରେ ଚଳି ଯାଉ। ଚାରି ପାଞ୍ଚ ପ୍ରାଣୀ।
କେ
ଗଣ୍ଡେଇ ନେଖା ବାହାରିଲେ ବି ସେଇଆାକୁ ମିଶେଇ ମାସେଇ ତିଣ କରିଦିଅଉ। ଆଉ ଆଉ ତମର କଣ କାମ କରିବ ନା ବାରିଆଡେ ଯିବ।
ଆମର ବାରିରେ ହୁଏ ନା ଫସଲ, ଆମର ବିଲରେ ହୁଏ। ଆମର ବିଲରୁ ଆସେ। ଆମ ଘରେ ଖାଇବା ପାଇଁ କିଛି ରୁହେ, ଆଉ ସବୁ ନେଇକିରି ଆମ ପାଖ ବଜାରରେ ବିକି ଦଉ।
ଆଉ କଣ କହୁଛ କୁହ ଆଉ।
ଆମର ସବୁ ଛୋଟ ପିଲା। ଛୋଟ ବଡ ଛୁଆ କିରି ଆମର ତିନି ଜଣ ଅଛନ୍ତି। ସେଇମାନେ ସବୁ ଏ ପୋଡା ଜଳାକୁ ଭଲ ପାଆନ୍ତିନି। ତାଙ୍କର ସବୁ ଭଜା ରନ୍ଧା ଆଉ। ଆମେ ସବୁ ଯୋଉ ଅଛୁ ପୋଡି ଦଳିକି ଖାଉ ଭଲ ଲାଗେ। ଆଉ ସବୁ
ପୋଡିପାଡି ହେଇଥିବ ଟିକେ ଦଳିଦବ ହଁ, ଏଇ ଛୁଆ ଆଜି କାଲିକା ଛୁଆ ତାଙ୍କର ଟିକେ ଭାଜି ଦେଲେ ସିଏ ଖାଇବେ। ଆମେ ପୋଡିପାଡି ଦେଲେ ଆମର ଖାଇଦଉଁ। ପଖାଳ ଆମେ ଖାଇଦେଲେ ଥରେ ଫୁଣି ଯାଇଁକି ଦିପହର ଯାଙ୍କେ।
ହୁଁ।
ହଉ ଆଉ ମୁଁ ତମେ କଣ କର ଯା, ମୁଁ ର ରଖୁଛି ଫୁଣି ଫାଙ୍କା ହେଲେ କେତେବେଳେ ଏଇ ବିଲବାଡ଼ି କଥା ହବା।
ବିଷୟରେ ଭଲ ଲାଗିଲା ଆଉ ଆପଣମାନେ ସବୁ ଭଲ ଲାଗୁଛି ଆପଣ ମାନେ ଏମତି ପନିପରିବା ବିଷ ଆମକୁ ଜଣେଇବେ ଆଉ ଆଉ କଣ କଣ ଯଦି ଜାଣିବାର ଥିବ ତାହେଲେ ତମଠୁ ବୁଝି ଯିବୁ ଆଉ। ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା। ଆପଣଙ୍କର ହେଇନି ସମୟ, ଆପଣ ତରତର ହଉଛନ୍ତି ଟିକେ। କଣ ବାଡିରେ ପନିପରିବା କିଏ ନେଇଯାଉଛି କି?
ନାଇଁ ମୋ ଗୋଟେ ଗାଈ ଆଇଲାରେ ସେ ଗାଈ କି ଗୋଡେଇଆ ଯାଉ।
କଥା। ଓହୋ ଆ ସମୟ ହେଇନି ଯଦି ବ୍ୟସ୍ତ ଅଛ ତା ହେଲେ।
ନାଇଁ ନାଇଁ ସେ ଗାଈ ସେ ଗାଈ ଟା ଟିକେ ପଳେଇ ଆସିଲା ତ। ବାରି ଭିତରେ ପଶି ଯାଉଥିଲା ସେଇଆକୁ ଗୋଡଉଥିଲି। ଆଉ ଗାଈରେ ଏଡେ ସୁନ୍ଦର ସୁନ୍ଦର ଗଛରା ହେଇଛି। କୋଉଟିକା କୋଉଟିଆ କଥା ଟା ଖାଇଯିବ ଯଦି ମନ ଭାରି ଦୁଃଖ ହବ ଶାଶୁ ମୋର।
ନେଇ ନା।
ହଁ ଜହ୍ନିର ସବୁ କଢ ହେଲାରି ଫୁଲ କଷି ଧରିଲାରି। ଆଉ ସିଏ ଆଉ ଏଇ ମାସେ ପନ୍ଦର ଦିନରେ ବାହାରିବ ଆଉ।
ଆଉ ଯା ହଉ ଖାଅ ଏତେ କଷ୍ଟ କରି ଲଗେଇଛ ବାଡି।
ଆଉ କୋଉଦିନ ଆମ ଗାଁ ଆଡେ ଆଇଲେ ମାଲ ପନିପରିବା ଯାହା ବାହାରିବ ଦେବି।
ହଁ ଜହ୍ନି ବି ଟିକେ ଦେବେ ଆଉ। ଆମର ବିଲ ଆପଣଙ୍କର ହଉଛି ହେଇଛି ବାଡିରେ ଭଲ ଲାଗିବ। ଆପଣଙ୍କ ସହିତ କଥା ହେଇକିରି ବହୁତ ଖୁସି ଲାଗିଲା ଆଉ ଆମେ କେବେ ଫେରେ କଥା ହବା ଏଇ ବିଷୟରେ। ଆଉ ରହୁଛି ଭଉଣୀ। ଆଉ କଣ କହିବେ?
ନାଇଁ ଆଉ କଣ କହିବି ଆଉ ଯେତେବେଳେ ମୁଁ କାମଧନ୍ଦା ନଥିବ ତମକୁ ଫୋନ କରିମି ତମେ ମୋ ଫୋନ କୁ ରିସିଭ କରିବ। ବେଶୀ ବିିନ କଲ ଉଠେଇବ।
ଯେତେବେଳେ ଟାଇମ ହେବ ମତେ କଲ କରିବ ମୁଁ ବି ଆପଣଙ୍କ ସହିତ କଥା ହେଇକି ମତେ ଖୁସି ଲାଗିଲା। ଆଉ କିଛି ଭଲ ବିଷୟରେ ଜାଣିଲି ଆମ ଆଡେ ବି ପନିପରିବା ବିଷୟରେ ବହୁତ କିଛି ଜାଣିବାର ଥିଲା ଥ୍ୟାନ ଧନ୍ୟବାଦ। ଆଉ ଆଉଥରେ ଫେର ଦେଖାହବ।
ରଖୁଛି ଲୋ ମା ରଖୁଛି ହଉ ପ୍ରଣାମ।
ପ୍ରଣାମ।